ହ୍ୟାଲୋ।
ହ୍ୟାଲୋ।
ହୁଁ, କଣ କରୁଛୁ?
ଏଇଠି ବସିକି ଟିଭି, ହଁ ହାଲୋ ଏଇଠି ବାବାଙ୍କର ଟିକେ ଟିଭି ନାଇଁ ରୋଷେଇ ସରିନି ଅ, ଆଉ ରୋଷେଇ କରିବି ଯାଉଛି ଆଉ।
କଣ ରୋଷେଇ କରିବୁ?
ଏଇ ଅଁ, ଯୋଉ ଆଉ ସିମେଇ ଟିକେ କରିବି ଆଉ ରୁଟି କରିବି।
ଆଉ ଆଜି ନନଭେଜ୍ କରିନ?
ହଁ ଆଇଁଷ ହେଇଥିଲା ଅଣ୍ଡା ତରକାରୀ ହେଇଥିଲା।
ଉଁହୋ, ଓହୋ, ଆଉ ଅଁ, ତାଲ ରାତିକି ଆଇଁଷ ରଖିନ?
ଅ, ନାଇଁ ରାତିକି ଆଇଁଷ ନାହିଁ।
ଆଉ ଅଁ, ହଁ ଆ, ତାହେଲେ ସିମେଇ କରିବ ଏଇନା?
ହଁ ସିମେଇ ଟିକିଏ କରିଦବୁ ଆଉ।
ସିମେଇ କେମିତି କରିବ କ୍ଷୀରରେ ନା?
ଅଁ, ହଁ କ୍ଷୀରରେ।
ହୁଁ, କେମିତି କରନ୍ତି ଫାଷ୍ଟ ରୁ ଟିକେ କହିଲ ଶୁଖିଆ ସିମେଇଟା ମୁଁ କେବେ କରିନି। ହୁଁ
ସେମତି ସେମତି ଏ, ସିମେଇ ଭାଜିକି ତା ଦେହରେ ଉଁ, ପାଣି କ୍ଷୀର ଚିନି ଲୁଣ ପକେଇଦେଲେ ହେଇଗଲା ଆଉ, ଯୋଉଁ ମରିଗଲା ଫୁଟ ଫୁଟିଗଲା ପରେ ପାଣି ସିମେଇ ଫୁଲି ଯାଇଥିବ ଟିକେ ହେଇଯିବ। କାଇଁ ଆସୁନି ଟିଭି
ଅଁ, ହଁ ଆଉ ବର୍ଷ
ହଉ ବର୍ଷା ହଁ ବର୍ଷା ଜରିଆ ହଉଛି।
ନା ଥଣ୍ଡା ଲାଗୁଥୁବ ଏବେ ନା? ଗରମ ଯୋଉ ଭଳିଆ ହଉଥିଲା।
ଅଁ, ହଁ। ଥଣ୍ଡା ହୁଁ, ଲାଗୁଚି ଆଉ।
ଓ ହଁ ତୋମକୁ କଣ ଥଣ୍ଡା ହେଇଯାଇଛି କି?
ନାଇଁ ଏ ଟିକେ ଟିଭି ଟା ଆମର କାହିଁକି ଆସୁନି ତ ଏଇ ଚ୍ୟାନେଲ୍ ଟା କାହିଁକି ଆସୁନି। ତ ଏ ବାବା ଟିକେ ବିରକ୍ତ ହଉଛନ୍ତି ନ ଆଇଲାରୁ ଟିଭି ଫିଭି ଏ ରିମୋର୍ଟ ଫିମଟ ଫୋ ପାଡି ଦଉଛନ୍ତି ସେଇଥିଲାଗି ଟିକେ ନାକୁ ଦେଖୁଥିଲି ଆଉ।
ଅଁ, ହଁ।
ମୋତେ ଥଣ୍ଡା ବି ଟିକେ ଅଛି ଆଉ, ପୁଣି
ଓହୋ, ଆଉ ସନ୍ଧ୍ୟାବେଳେ କଣ ଖା
ସନ୍ଧ୍ୟାବେଳେ ହଁ ନାଇଁ ଏମିତି କିଛି ଖାଇନି ଆଉ, ଚା ଟିକେ ପିଇଥିଲି ଖାଲି ଆଉ। ଆଉ ତୋମର କଣ ଘରେ ଖାଇବା ଅଛି?
ଆମର ଆଜି ସ- ଆଇଁଷ ହେଇନଥିଲା ଆମ ଘରକୁ ଗେଷ୍ଟ ଆସଛନ୍ତି ତ। ଆଉ ପୁଣି ଆସସନ୍ତି ଆଉ ଆଇଁଷ ହେଇନଥିଲା। ଆମର ଭା ହଁ ଡାଲି, ପନିର୍ ତରକାରୀ ଆଉ ସାମ୍ପଡ ଛଣା ହେଇଥିଲା, ଦହି କାକୁଡି ସାଲଟ୍ ହେଇଥିଲା। ଆଉ ରା ଟିକେ ନା ସେଇ ତରକାରୀ ଅଳ୍ପ ଟିକେ ଅଛି। ଏବେ ଦାଦାଙ୍କର କଣ ଆମର, ଆସିଛନ୍ତି ତାଙ୍କର ଦାଦା ଯୋଉ କିଏ କହିବେ ଯାଇଛନ୍ତି ତ ସେଥିପାଇଁ ସେ ଟିଫନ୍ ଏବେ ଖାଇ ଦେଇେଇଛନ୍ତି ରାତି ଖାଇବାଟା ତାଙ୍କର କଣ ମେଡିସିନ୍ ପିନ୍ଧିକି ଝାଡ଼ା କରେଇଲେ କାଲି କଣ ଯିବେ ଡକ୍ଟର ପାଖକୁ।
ତାଙ୍କର କଣ ହୋଉଛି କି ଦେହ? ଭଲ ହେଇଯାଇଥିଲା ବା ଅପରେସନ ହେଇକି।
ହେଇଯାଇଥିଲା ଯେ ସେଇଟା ଟିକେ ସେମିତି ରହୁଛି ନା। ହଁ। ସେଥିପାଇଁ ଆଇଛନ୍ତି କଳିଙ୍ଗରେ ହୋଉ କି ତାପରେ ତାଙ୍କ ଖୁଡ଼ିଙ୍କ ମା ତାଙ୍କ ଯୋଉ ଖୁ ଦାଦାଙ୍କ ଶାଶୁ ଦେହ ବି ସିରେସ୍, ସେ ଆଇ ସି ଇଉ ରେ ପଡିଛନ୍ତି ଖୁଡ଼ି
ଓହୋ ତାଙ୍କ ଶାଶୁ ଅଛନ୍ତି କି?
ହଁ ଖୁଡିଙ୍ଗ ମା ଅଛନ୍ତି, ବାପା ମରିଯାଇଛନ୍ତି, ମା ଅଛନ୍ତି। ହଁ।
ହୁଁ ହୁଁ।
ସୋ ତେଣୁକରିଁ ସେ ଯାଇଛନ୍ତି କଳିଙ୍ଗ ଖୁଡି ଦାଦା ଖୁଡୀ ଦି ଜଣ ଯାଇ ଏଠି ସନ୍ଧ୍ୟାବେଳୁ ଯାଇଛନ୍ତି। ସେ ସେଥିପାଇଁ ସେଠି ନାଇଁ ତାଙ୍କ ପାଇଁ ରୋଷେ ରୋଷେଇ କରିକି ଦେଲି ସେ ଏଥି ରୁଟି ତରକାରୀ ଦେଲି ଯେ ନେଇ ସେଆଡ଼େ ଖାଇବେ। ଆଉ ଯାହା ରାତିକି ଆମେ ଖାଇବୁ, ଆମେ ଯାଇ କୁନ୍ଦୁରି ଆଳୁ ଭାଜୁଛି। ଆଉ ଟିକେ ରୁଟି କରିବୁ ଖାଇବୁ ଆଉ।
ଓହୋ। ହଁ ତାହେଲେ ଆଉ, ଆଉ ପନିର୍ ତରକାରୀ ନାହିଁ ବୋଧେ ରାତି ପାଇଁ?
ଅଳପ ଅଛି ଆଉ। ଭାତ ନାହିଁ ଭଜା ଟିକେ ବସେଇ-କଣ କହିଲ?
ପୁଅ ଖାଇବ ବୋଧେ ପନିର୍ ତରକାରୀ ଯେତିକି ଅଛି।
ହଁ ପୁଅ ବି ଜ ଯେ ସନ୍ଧ୍ୟା ବେଳେ ଆଜି ବୋହୁତ୍ କଣ ବସ୍ ଡେରି କଲା ତ ବ ସବୁବେଳେ ବସ୍ ଦଶ ପନ୍ଦର ଭିତରେ ପାଞ୍ଚଟାରେ ପହଁଞ୍ଚେ ପାଞ୍ଚଟା ଦଶ ପନ୍ଦରରେ ଆଜି ଛଅଟା ହେଇଗଲା। ଆଇଲା ସେ କହିଲେ କଣ ଟିକେ ଅଳ୍ପ ଟିକେ ଖାଇଦେଇକି ପଳେଇଲା ଟିଉସନ ପା। ତରକାରୀ ସେ ଛାଡି ଦେଇକି ଯାଇଛି ତାର ବଳିଛି, ସେଇଆ କୁ ସେ ରୁଟିରେ ତାର ହେଇଯିବ।
ଓହୋ ତାହେଲେ ରାତିରେ ଖାଲି ଯିଏ ତା ପାଇଁ କିଛି ଆଉ କରିବାର ନାହିଁ।
ନା ତାର ଦରକାର ଭଜା ହେଇଥିଲେ ବି ସେ ଖାଇଦେବେ, ଯେହେତୁ ତରକାରୀ ହୋଇଛି ରୁ ସେ ତରକାରୀ ଆଉ କ୍ଷୀର ଟିକେ ଖାଇବ। ମା ଆଉ ଆମେ ଯୋଉ ଭଜା ରୁଟି ଖାଇବୁ। ଆଉ ସେ ଦାଦା ସିଆଡୁ ପଠେଇ ଛନ୍ତି ସେ କଳିଙ୍ଗ ହସ୍ପିଟାଲ କ୍ୟାଣ୍ଟିନ୍ ରୁ ବ୍ରେଡ୍ ଚପ୍ ଆଳୁଚପ ସବୁ ପୁଳାଏ ପଠେଇ ଛନ୍ତି, ସେ ଥୁଆ ହେଇଛି ସବୁ ଆଉ। କିଏ ଖାଇମା ଶାଶୁ ଯୋଉ ଖଣ୍ଡେ ଖା ଗୋଟେ ଆଳୁଚପ୍ ଖାଇଲେ ମୁଁ ଗୋଟେ ବ୍ରେଡ୍ ଚପ୍ ଖାଇଛି, ଆଉ ସବୁ ଥୁଆ ହେଇଛି। ଗୋଟେ ବ୍ରେଡ୍ ଚପ୍ ଖାଇଥିଲି ଯେ ମୋତେ କେମିତି କେମିତି ଲାଗୁଛି। ବୋହୁତ୍ ଅଏଲ୍ ନୁହ କି ବା ବୋହୁତ୍ ଗୋଟାଏ ପୁରା ଭଲ ଗରମ ଗରମ ଭଲ ଲାଗେ। ସେ ପୁରା ଥଣ୍ଡା ହେଇଗଲାଣି ଆଇଲା ବେଳକୁ। ସେଇଥିପାଇଁ ତ ଅବାଗିଆ ଲାଗିଲା କି ଗରମ ଦେଖାଇଥାନ୍ତେ କିଛି ଜଣା ପଡୁନଥାନ୍ତା।
ହୁଁ ହୁଁ ହୁଁ ହୁଁ। ନାଇ ମୁଁ ବି ବେଡ୍ ଚବୁ ଆଗୁରୁ ଆମର ଥିଲୁ ଯେତେବେଳେ କ୍ୱାଟରରେ ଥିଲୁ ମୁଁ ସବୁବେଳେ ପ୍ରାୟତଃ ବ୍ରେଡ ଆଣିକି ସେ ଆଳୁ ଫାଳୁ ଦେଇକି ବଢିଆ କି ଛତୁ ଫତୁ ପକେଇକି ବ୍ରେଡଚପ୍ କରେ ଭାରି ବଢିଆ ଲାଗେ ଖାଇବାକୁ। ଏଇ ମାର ଦେହ ଫେହ ଖରାପ ହେଲା ଦିନଠୁ ଆଉ ଏ ସବୁ ବନ୍ଦ କରିଦେଲୁ ଭୁଲିଗଲି ଆଉ ମାନେ କରିବା ବି ଭୁଲିଗଲିଣି ସ ବୁବେଳେ ଆଇ ମା ସେ ସବୁବେଳେ କହନ୍ତି କିଛି ନା କିଛି ଖାଇବାକୁ ମୁଁ ସେଥିପାଇଁ
ହଁ ହଁ
ବ୍ରେଡ ଚପ ଆଜି କୋଉଦିନ ପୋକୁଡି ବରା ବାଇଗେଣି। କରେ ବ୍ରେଡ ତପଟା ଯୋଉ କରେ ମତେ ବଢିଆ ଲାଗେ ତାକୁ ଆଳୁ ଛତୁବାଇ ଛତ ଛତୁ ଥାଏ ଯେତେବେଲେ ଛତୁ ସବୁବେଳେ ଘରକୁ ପ୍ରାୟତଃ ଆସେନି। ତେ ଏବେ ସବୁ ରେଟ ବଢିଗଲା। ଏଥର ସବୁବେଳେ ଛତୁ ଘରକୁ ଆସଚି ଯେମିତି ହେଲେ ବାପା ଫିସ ରୁ ଆଇଲା ବେଳୁ ଛତୁ କିଣିକି ଆଣିଥିବେ ଆଇର ମା
ଆଗୁରୁ ଛତୁର ବାସ୍ନା ବି ଭଲ ଥିଲା। ଏବଂ ଛତୁର କଣ ବାସ୍ ନା ଖାଲି ଖାଉଚେ।
ହଁ ଭଲ ବି ଲାଗୁନି ପାଣି ଉରା ପୁରେଇ ଦଉ ଚନ୍ତି କଣ ଛତୁ ଖାଇମୁ ନା ପାଣି ପିଇବ ତା
କଣ ନା
ଦି ଚାଲିଚି ଆଉ ଶାଶୁଙ୍କ ଦେହ ଭଲ ଅଛି?
ହଁ ହଁ ତାଙ୍କ ଭଲ ଅଛି।
ମୁଁ ତ ସେ ଯୋଉ ଚପଟା ଖାଇଦେଇଥିଲି ମତେ କେମିିତିଆ ଲା ଦିହ ଖାଲି କଣ ହେଇଯାଉଚି ଆଉ।
ତା ଦିହରେ ଯାଏନି ଯେ ଯୋଉ ମୁଁ ଟିକେ ଅଣ୍ଡାରେ ଆଜି କରୁଥିଲି ଅଣ୍ଡା ତରକାରୀ କରୁଥିଲି ଯେ ମୁଁ ମସଲା ପକାଏନି ତା ଦେହରେ ମୁଁ ସବୁବେଳେ ସେମତି ପିଆଜ ଟିକେ ଦେଇକି କରିଦେଇ ଆଜି କଣ କି ମସଲା ଯୋଉ ବାଟିକି ଥୋଉ
ନା ମସଲାରେ କେମିତି କର ହାଁ?
ଯେମିତି ଫର୍ ଯେ ଏରା ଆଉ ଦିନରେ ବି ସେମତି କରେ ନ୍ତୁ ଅଣ୍ଡା ଓରା ଆମେ ସେମିତି ଖାଇଦୋଉ। ଆଜି ବୋହୁତ ଦିନ ପରେ ଇଚ୍ଛା ହେଲା କହିଲି ବାବାଙ୍କୁ ଟିକେ ଅଣ୍ଡା ଆଣିଲେ ତରକାରୀ କରିବା ଯେ ମୁଁ କେବେ ମସଲା ତରକାରୀ କରେନି ଆଜି ବି ସେ ପିଆଜ ଭାଜି ଯେ ଦେଖିଲା ବେଳକୁ ମସଲା ବାଟିକି ରଖିଲି ତ ପୁଅର ଟିକେ ବିରିୟାନୀ କରିବି ବୋଲି। ଆଉ ସେଇଥିରୁ ମସଲା ଯୋଉ ପାଣି ପାଣି ବଢିଗଲା ବାସି ମସଲା ଟିକେ ଥିଲା ତାକୁ ଟିକେ ମିଶେଇ ଦେଲି ମସଲା ଟା ଜାଣି ହେଲାନି କେତେ ମସଲା ଅଳ୍ପ ମସଲା କିନ୍ତୁ ଯେହେତୁ ଆମେ ଦି ଜଣ ଖାଇବୁ ଅଣ୍ଡାରେ ମସ ଟା ଅଧିକ ହେଇଗଲା ମୁଁ ଖାଇ ଦେଇେଇଚି ମୋର ଖାଲି ମାନେ ଆମ୍ବିଳି ହାକ ଖୁଡି ହେଇକି ତଣ୍ଟି ଛାତି ଖାଲି ଜଳୁଚି ମାନେ କିଛ କେମିତି ଭୋକ ନାହିଁ ଖାଇବାକୁ କିନ୍ତୁ ଯେହେତୁ ଉଁ ଓପାସ ଶୋଇବିନି ଯେମିତି ରେ ରୁଟି ଖାଇବୁ ଡଟା ଚକଟିଚି ତ ଆଉ ତ କିଛି ପରିବା ପତ୍ର ନ ଥିଲା ବର୍ଷା ହୋଉଚି ବାବା ଯାଇନାହାନ୍ତି ପରିବାପତ୍ର ଆଣିବାକୁ ପଚାରୁଥିଲେ ଏଇନା ରାତ୍ ବର୍ଷାରୁ ଉଦା ହୋଇକି ଯିବି। ଲି ଓଦା ହେଇକି କଣ ଯିବ ଆଉ କଣ ଭଜାଭଜି କରିବା ଯେ କିଛି ଭଜାଭଜି କରିବାର ନାଇଁ ହଁ ଦେଖିବା କ୍ଷୀର ଟିକେ ଆଣ କ୍ଷୀର ବି ନଥିଲା ବାସି କ୍ଷୀର ସବୁ ସରିଯାଇଚି ପୁଅ ଟା ଦହି ଖାଇବ ବୋଲି କା ବିରିୟାନୀରେ ତାର ପକେଇ ଦେଇଥିଲି ଆଉ ନାହିଁ ଏ ସଜ କ୍ଷୀର ଏଇନା ଆଣିଲେ ଯୋଉ ହୁଁ ହୁଁ ହୁଁ ଆଉ ସେ ତ ଖାଇବନି କିଛି। ଉଁ
ଅଣ୍ଡା ତ ବିଲକୁଲ୍ ହିଁ ପତ୍ରରେ ପଡିିବନି ତାର। ତାହାର ଲାଗି ଟିକେ କରିଦେଇଥିଲି କି?
ଓହୋ ପୁଅକୁ ଅଣ୍ଡା ଭଲ ଲାଗେନି ଜମା? ଖାଲି ଚିକେନ ଖାଇବ।
ଆଇଁଷ ଖାଇବାକୁ ଭଲ ଲାଗେନି?
ନା।
ହଁ ଏଇ ତା ନାଗି ରଖି ଦେଇେଥିଲି ଦମ ତାର ସେଇ ବିରିୟାନୀ ଟିକେ ଅଛି ସିଏ ତାର ରାତିକି ଖାଇଦବ। ହୁଁ ଆମର ଏ ବସେଇଚି ଟିକେ ନାକୁ। ସିମେଇ ବି ଅଳ୍ପ କ୍ଷୀର ନଥିଲା ଅଳ୍ପ କରିଚି ବାପ ଝିଅ ସେମତିକି ଖାଇବୁ ଯାହା ହବ ହବ ଆଉ। ଭାଗ ମାପ କିଛି ଜାଣିପାରିଲିନି ନା କାରଣ ଚନ୍ତିଟା ଛାତିଟା ଜଳୁଚି ତ ମତେ ଭଲ ଲାଗୁନି କିଛି ମାନେ କାମ କରିବାକୁ ଇଚ୍ଛା ହୋଉ କେତେ ଜୋରେ ଜଳୁଚି।
ସେମିତି ଲାଗୁଚି ବୋଲି ଅବାଗିଆ ଲାଗୁଚି। ଆଉ ଖାଏ ମୁଁ ପୁଣି ଖାଏନ ନା ନାହିଁ ମାନେ ଆଜି କାଇଁ ସେଇ ଯୋଉ ଚପ୍ ଟା ଖାଇଥିଲାରଠୁ ପୁ ବଡ଼ଟେ ଥଣ୍ଡାରେ ଖାଇଦେଲି ପଚେ ପଚେ ହାତରୁ ଚୁପୁଡିରେ ଅଏଲ୍ ବାହାରି ପଡିବ ସେବୁ ବିକଳରେ ଖାଇଦେଇକି କା ତାପରଠୁ ତ ଛାତି କେମିତି କେମିତି ଲାଗୁଚି ମତେ ଜମା ଭଲ ଲାଗୁନି ଆଉ।
ଉୁଁ ହୁଁ ମତେ ରାଜମୂଲା ଖାଇସାଇଲିଣି ଆଠ ଦଶଟା। ମୁଁ ଉଠିଲାବେଳକୁ କିଛି କୋହୁନି।
ଥିଲୁ ଏଇ ଯୋଉ ଦୋକାନ ଯୋଉ ଯାଉଥିଲୁ ନା ସାମଲ୍ ଦୋକାନ ଯାଉଥିଲୁ ଏବେ ଆଉ ଯାଉନି ଏଇ ଯୋଉ ଅନଲାଇନ ରେ ସବୁ ମଗେଇ ଦୋଉଚୁ। ଆଉ ସେଥିପାଇଁକା ତ ହଜମୁଲା ନାହିଁ ମୁଁ ଯାଉ ଗ୍ୟାସ୍ ମେଡିସିନ ଗୋଟେ ଖାଇବି।
ହୁଁ ଆଉ ବେଇ ହଜମୁଲା ଟିକେ ଖାଇଦିଏ ତ ମତେ ଭଲ ଲାଗେ ଖାଇକିଁ ନା ଖା ଖାଇବୁ ତ ଆଠ ଦଶଟା ଦେଖାଯାଉ।
ହୁଁ ଭଲ ଯିବ। ଭଲ ହେଇଯିବ ନହେଲେ ହଁ ଭଲ ଲାଗିବ ହାଜମୁଲା ଖାଇଦେଲେ ଭଲ ଲାଗିବ। ତାର ଛୋଟ ଭାଇ ଛଅ ଛଅ ଟା
ଖାଇହବନି ଏଇ ନା ତ ଆଇଁଷହ ଦିନ ସରିଗଲା ଜାଣ ଏଠି ଆଉ। ଆଉ ମାସ ଟା ଗଲେ ଏଇ ସ ଯୋଉ ଆସିଯିବ ଏଟି ଶ୍ରାବଣ ମାସ ଆସିଯିବ ଏଥର।
ଶ୍ରାବଣ ମାସ ପୂର୍ବରୁ ମତ୍ ମଟନ ଟିକେ ଖାଇଦବ ଆଣିକି ଆଉ।
ନା ହେଣେ ତ୍ର ନାହିଁ କାହିଁକିନା ଆମ ପୁଅ ପାଉନି ଆଉ ମୁଁ ଖାଏ ବୋଲି ଟିକେ ମ
ୱା ହୁଁ। ଭଲ। ହାଲୋ ହାଲୋ।
ଅଣ୍ଡା କରିଦେଲି। ଆଇଁଷ ଭଲ ନୁହଁ କଣ ମଟନ ରୁ ମିଳୁଚି ଚିକେନ ରୁ ମିଳୁଚି ମାସଲ ର ମିଳୁଚି।
ହୁଁ।
ଏ ଯାହା ଟିକେ କରିଦେଇକି ଖାଇଦେଲେ ଗଲା ଆଉ।
ଆଉ ଏବେ ଯୋଉ ରଥକୁ ଯିବେ ନା ନାଇ ଜଗନ୍ନାଥଙ୍କ ପାଖକୁ?
ଦେଖିିବା ଜଗନ୍ନାଥଙ୍କ ଡୋରି ଲାଗିଲେ ଯିବି। ସେମିତି କଣ ଠାକୁର ଆମେ ମୋ ଭ ତ ସବୁବେଳେ ଇଚ୍ଛା କରେ ଠାକୁରଙ୍କୁ ଦର୍ଶନ କରିବାକୁ।
ହୁଁ।
କିନ୍ତୁ ସମୟ ସୁବିଧା ସୁଯୋଗ ମିଳେନି ବେଳେ ବେଳେ ବେଳେ ବେଳେ ସୁବିଧା ବି ହୁଏନି। କାରଣ ଗାଡି ଥିଲେ ହଁ ଚାରି ଚକିଆରେ ଯିବ ଭ ହଁ ତାପରେ ଚାରଚକିଆ ଗଲେ ବି ଏତେ ଲାଇନ୍ ଲାଗୁଚ ଯେ ବାଇକି କଣ ଯୋଉଠି ଗଳି ପଶିକି ପଳେଇବ ଯାଇକି ଦେଖିକି ପଳେଇ ଆସିବ।
ହୁଁ।
ଆଉ ପୁଅ ବି ଏମିତି ଇଚଛା ହୁନି ଯଦି ବର୍ଷା ଫର୍ଷା ନ ହୋଉଥିବ ଭଲ ପାଗ ଥିବ ଯଦି ଭାଇ ଭାଉଜ ଆସିଥିବେ ତ ଗାଡି କୁଆହିବ ଯିବା ପାଇଁ ତ ଯିବୁ। ଆଉ ଯଦି ଭାଇ ତାର ଯାଇକିସିଆଡେ ପଳେଇବ ନଲେ ବାଇକ ରେ ଭାବୁଚୁ ଯେମିତି ଯାଇକି ଦର୍ଶନ କରିକିମିତି ଭୋରୁ ଉଠିକି। ଦର୍ଶନ କରିକି ଆସିବୁହାରି ଆସିବୁହାରି ଆଉ କଣ ଠାକୁରଙ୍କୁ ଆଉ। କାରଣ ବାଇକି ଟା କଣ କିି ଯୋଉଠି ରଖି ହବ ଲାଇନ ରେ ଯାଇକି ଠିଆଇ ଦେଖି ହବ। କିନ୍ତୁ ଚାରି ଚକିଆ ବୋହୁତ ଲାଇନ ଲାଗୁଚି। ଭାବୁଛି ସେଇରା ଦେଖିବା ଯାହା ହବ ହବ ଆଉ। ଆଉ କଣ ଅସୁବିଧା ଅଛି ହଁ ହଉ। ହଁ ଯା ଆଉ କଣ କରିବ ଆଉ। ତମର ରୋଷେଇ ବାଷ ଚାଲିବ ଆମର ବି ମୋର ବି ଏଇଟା ସିମେଇ ଟା ସରିଲା ମାନେ ସେ ଟିକେ ହବାକୁ ଟାଇମ୍ ଲାଗୁଚି କାରଣ ଅଳ୍ପ ସିମେଇ ତ ପାଣି ଅଧିକ ତ ହେଇଯାଇଚି ତା ଦେହରେ ଆଉ ସିଏ ଜାଣିପାରିଲନି ଭାଗ ମାପ ଏପଟେ ତଣ୍ଟି ଟା ଜଳୁଥିଲା ଏପଟେ ପାଣି ଢାଳୁ ଢାଳୁ ଢାଳି ହେଇଗଲା।
ହଁ।
ଆଉ ବାଉଳେରେ ଲୁଣ ପକେଇବାକୁ ମନେ ନାହିଁ ଚିନି ପକେଇବାକୁ ମନେ ନାହିଁ ପଛରେ ସବୁ ପକେଇଲି। ଇଆଡେ ବାବା ରାଗି ଗଲେତ କହିଲେ ତ ଟିଭି ଟାକୁ ବାଡେଇଦେବି ଜଲ ଧରିକି ଟିଭି କିଛି ଆସୁନି କିଛି ନାଇଁ। ଆଉ ସେଥିଲାଗି ସେମଇଟା ହେଇଗଲା ପରେ ରୁଟି ଦଇ ଖଣ୍ଡ କରିବି ମୁଁ ଗଡିଇବି ଟିକେ। ଭଲ ଲାଗୁନି କାଇଁ ଛାତି ଟା ଖାଲି ପଡୁଚି ତ ଏମିତି ଆଉ। ଓ ହୋଉ ଯା ନହେଲେ ରଖୁଚି ଆଉ ହେଲା।
ହୋଉ ହୋଉ ରଖୁଚି।